ହ୍ୟାଲୋ। ହ୍ୟାଲୋ ଭାଇ।
ଭାଇ ନମସ୍କାର।
ଭାଇ ଜୟ ଜଗନ୍ନାଥ ଭାଇ ମାନେ ମାନେ ତମ ସାଉଣ୍ଡ ଟିକେ କିଛି ସମୟ ପୁରା ସୁବୁନି ଭଏସ ପୁରା ସ୍ଲୋ ସ୍ଲୋ ସୁ ସାଉଣ୍ଡ ଟିକେ ଦିଅ।
ଆଜ୍ଞା।
ଟିକେ ପୁରା ମାନେ ଟିକେ ନହେଲେ ନହେଲେ କାମ ଟି ସଜଯିବ ମାନେ କଟିଯିବ।
ଏବେ ଶୁଭୁଛି?
କ୍ଲିୟର ହଁ ଭାଇ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଭାଇ। ଆଉ କିପରି ଅଛନ୍ତି?
ଭାଇ ଭଲ ଅଛି ତ। ଆପଣ କିପରି ଅଛ, ତମେ କିପରି ଅଛ?
ମୁଁ ସେଟା ସେଇ ଲିଙ୍ଗରାଜଙ୍କ କୃପାରୁ ସବୁ ଠିକ ଠାକ୍ ଚାଲଛି ଆଉ।
ଆଚ୍ଛା ଭାଇ ଆପଣ ସେଇ ଯୋଉ ନାଁ ଟା ନେଲେ ଆପଣ ସେଁ ନେବେନି। ଆକଚୁଆଲି ଠାକୁରଙ୍କ ନାଁରେ ନେଲେ ହବନି ହେଲା।
ଆଜ୍ଞା ଆଜ୍ଞା ଆଜ୍ଞା। ମ ମତେ କ୍ଷମା କରିବେ। ଆଉ ଆପଣ
ମନରୁ କ୍ଷମା କରୁଛି।
ଯେଉଁ।
ଆଜ୍ଞା ଆଜ୍ଞା ମୁଁ ବୁଝିଲି ମୋର ବି ସେମତି ଭୁଲ ହୁଏ ମୁଁ କହୁଥିଲି ଆପଣ କଥା କହିଥାନ୍ତି।
ଅ ବର୍ତ୍ତମାନ ଟିକୁ ଗଣିବେନି ସେମାନେ ବର୍ତ୍ତମାନେ ଟିକୁ ଗଣିବେନି?
ମେ କୋଉ ମାନେ କାନରେ କଥା ବର୍ତ୍ତମାନ ମୁଁ କଣ କହିଲି କି?
ନାଇଁ ନାଇଁ ନାଇଁ ମୁଁ ଯୋଉ କହିବି ଆ ବର୍ତ୍ତମାନ ଏହି କଲ ଟିକୁ ଗଣିବେନି?
ତେଣୁ ଆପଣ ସେମିତି କହିବେନି। ଆପଣ କାମ କହିବେ।
ଆଜ୍ଞା ଆଜ୍ଞା।
ହଁ ମୁଁ କହୁଥିଲି ଆପଣ ଗୋଟେ କଥା କଣ କହୁଛି ଆପଣ ଶୁଣନ୍ତୁ। ଆକଚୁଆଲି କାଲି ରାତିରେ ଗୋଟେ ପ୍ରୋବ୍ଲେମ ହେଇଯାଇଛି।
ଆଜ୍ଞା
ଆମ ଯୋଉ ମାନେ ଆମର ଯୋଉ ସାଙ୍ଗ ଜଣକ ବାହାରେ ରହୁଛନ୍ତି
ବନ୍ଧୁ ଜଣକ। ଆଜ୍ଞା ଆଜ୍ଞା। ବର୍ତ୍ତମାନ ଯାଏ ଆସିନାହାନ୍ତି।
ନା ହଁ ବା ଆସିନାହାନ୍ତି ତ ତାଙ୍କର କଣ ହେଇଛି କି ସେ ଆକଚୁଆଲି କାଲି ରାତିରେ ଟିକେ ଫସି ଯାଇଛନ୍ତି।
ଓହୋ। ଖସି ଯାଇଥିଲେ?
ଆଜ୍ଞା ଆଜ୍ଞା ରାତିରେ ଗୋଟେରେ ସେ କାଲି ରାତିରେ ଫସେଇଥିଲେ। ଆକଚୁଆଲି ଆମର ଆମର ଯୋଉ ଆମର ଯୋଉ ଆମର କଣ କହୁଥିଲେ କହିଲେ ଆଚୁଆଲି ଆମର ଯୋଉ ପତଳୀ ସାଙ୍ଗ ନାହାନ୍ତି। ଆମର
ଆଜ୍ଞା
ଯଉ ଚଷମା, ଚଷମା ଦିଦିଙ୍କ ସାଙ୍ଗ।
ଆଜ୍ଞା।
ତାଙ୍କ ସେ ରାତି ଗୋଟେ ବେଳକୁ ଏଇ କାମଟି କରୁଥିଲେ।
ଆଜ୍ଞା।
ତ ତାଙ୍କ ଘରେ ଦେଖିଲେ ତ ବାପା ତାଙ୍କୁ ବହେ ଗାଳି କରିଛନ୍ତି। ତାଙ୍କଠୁ ଫୋନ୍ ଫୋନ୍ ନେଇଯାଇଥିଲେ।
ଓହୋ ହୋ ହୋ ଏପରି ଭାବେ ଫସି ଯାଇଛନ୍ତି?
ଆଜ୍ଞା
ଏପରି ଏପରି ସମୟରେ ଏପରି, ଏପରି କାମ କରିବା ଟା ଉଚିତ ନୁହଁ।
ଆଜ୍ଞା ସତ କଥା ଆପଣ କହିଲେ। ତ ମତେ ଅଛି ଆମର ଯୋଉତା ଆମ ଯୋଉଟା ସାଙ୍ଗ ଅଛନ୍ତି, ଯାହା ସାଙ୍ଗରେ ଆଜି ଆମେ ଜାମୁକୋଳି ଖାଉ ଖାଉଥିଲେ।
ଆଜ୍ଞା ଆଜ୍ଞା ବୁଝିଲି।
ମତେ ସେମାନେ କହିଲେ ଏକଥା। ଏ ଇଏ ମାନେ ଆଉ ତାକୁ ଯି ମାନେ ତା ଜଣେ ତାକୁ ଜଣେ ଚସମା ପିନ୍ଧନ୍ତି ଯୋଉ
ଆଜ୍ଞା ଆଜ୍ଞା।
ତାଙ୍କ ଟିକେ ତାଙ୍କ ଚୁଟି ଟିକେ ଏ ବ୍ରାଉନ କଲର, ସିଏ ମତେ କହିଲେ ଏ କଥା ତମର ମାନେ କିଛି ଯାହା କଥା ମତେ କାଉ ମତେ ସେ ସେଇ ଭାଇ ଜଣଙ୍କ ଫୋନ କରିଥିଲେ। ସେ ମତେ ସେମ କଥା କହିଲେ, କି ଏମିତିରେ ଘଟଣା ହେଇଛି।
ଆଜ୍ଞା ସିଏ ମାନେ କଣ ସିଏ ସ ପ୍ରଣୟନ ଅବସ୍ଥାରେ କଥା କଥାବାର୍ତ୍ତା କରୁଥିଲେ କି?
ବାଲକୁନେ ବସେଇକି କଥା ହଉଥିଲେ।
ଆଜ୍ଞା ଆଜ୍ଞା ରାତି ଗୋଟାଏ ସମୟରେ ଏପରି ଭାବେ ଏ ବସିକି କ କଥା ହବାଟା କୌଣସି ରୂପେ ସହମ ସହାନୁଭୂତି ନୁହେଁ। ଆଜ୍ଞା ଆଜ୍ଞା! ସହମତି ନୁହେଁ, ଆଜ୍ଞା ଆଜ୍ଞା। ମୁଁ ତ ମୋ ପୁରୁଷ ବନ୍ଧୁଙ୍କ ସହ ବି ଏପରି ଭାବେ କଥା ହେବି ନାହିଁ। ନିୟମ ଅନୁସାରେ ଆ ଆପଣ ରାତ୍ରି ଦଶ ଘଟିକା ପରେ କାହାକୁ ବି ଏପରି ଭାବେ କରିବାଟା ଠି ଠିକ ନୁହେଁ ଏଇଟା ଗୋଟେ ରାତ୍ରି ଦଶ ଘଟିକା ପରେ।
ଦଶ ଘଟିକା ଆଜ୍ଞା ଏଗାର ଘଟିକା।
ଯଦି କୌଣସି ପ୍ରକାର ଆପଣଙ୍କୁ ଆପତକାଳୀନ ଭାବେ ଜିନିଷ ଜିନଷ ଦରକାର ହଉଛି ଆପତକାଳୀନ ଭାବେ କିଛି ସୂଚନା ଦବା ଅଛି ତେବେ ଆପଣ ଯଦି ମିଳନ କଲେ, ତାହେଲେ ଠିକ ଅଛି।
ଆଜ୍ଞା ସତ କଥା ଏଇଟା ମୁଁ ବି ଆପଣଙ୍କୁ କହୁଛି।
କିନ୍ତୁ ଏମିତି ଭାବେ କରିବାଟା କୌଣସି ସମାଜରେ ଏଇଟା ଗ୍ରହଣ କରାଯିବ ନାହିଁ। ତ ତାଙ୍କ ପିତାଶ୍ରୀ ଏଟା ମୁଁ ଭାବୁଛି ଠିକ କଲେ।
ହ ଏଇଟା ମୋ ମନରେ ବି ଠିକ କଲେ, ଆଉ ଶୁଣନ୍ତୁ ଆପଣ ଏ କଥା କାହାକୁ କହିବେନି।
ନା ନା ଆପଣ, ଆପଣ ଭାବନ୍ତୁ ଆପଣ ନିଜକୁ ହିଁ କହିଲେ।
ଆଜ୍ଞା, ଧନ୍ୟବାଦ, ଧନ୍ୟବାଦ।
ମୁଁ କୌଣସି କଥାକୁ ଏପରି ଭାବେ ପ୍ରଚାରିତ କରେନି ମୁଁ ଗୁପ୍ତ କଥାକୁ ଗୁପ୍ତ ହିଁ ରଖେ।
ଆଜ୍ଞା ଧନ୍ୟବାଦ ଆପଣଙ୍କ ଭଳି ବନ୍ଧୁ ଦୁନିଆରେ ଥିଲେ ମିଳେ।
ଆଜ୍ଞା ଆଜ୍ଞା ଆପଣଙ୍କ ପାଇଁବି ଆପଣଙ୍କ ପାଇଁବି। ଆଉ ଆପଣ ଆଜି ଆଜ୍ଞା ଆଜ୍ଞା, ମୁଁ ଯାହା କୁହନ୍ତୁ, ଆମର ଆଜି ଯୋଉ ଦ୍ଵିତୀୟ ପିରିୟଡରେ ଯାହା ପଢା ହଉଥିଲା ଯୋଉ ବିଷୟଟି ତାର ଲେଖା ପ୍ରବଳ ବାକି ଅଛି। ଛି ଆଜ୍ଞା ତା ଦେହରେ ଆମକୁ ଚିତ୍ର ଅଙ୍କନ ଯୋଉ କରିବାର ଅଛି, ଆଉ ପ୍ରବଳ ଲେଖ କଥା ଅଛି ତା ଦେହରେ ସେଠି ଆଜ୍ଞା ଉଁ ଟିକେ ଅସୁବିଧା କରୁଅଛି। ତ ମୁଁ ବର୍ତ୍ତମାନ ଟିକେ ସଙ୍ଗୀତ ଶୁଣୁଥିଲି। ମୁଁ ବର୍ତ୍ତମାନ ଟିକେ ସଙ୍ଗୀତ ମୁଁ ବର୍ତ୍ତମାନ ଟିକେ ସଂ-ସଙ୍ଗୀତ ଶୁଣୁଥିଲି। ସିଏ ଟିକେ ଆମର ଅଲଗା ଭାଷାରେ ସେ ଅଲଗା ଭାଷା। ଆଜ୍ଞା ଆଜ୍ଞା ତ ସେ ସଙ୍ଗୀତ ଟିକେ ଶୁଣୁଥିଲି ବର୍ତ୍ତମାନ ଗୋଟିଏ ଟିକେ ମନରଞ୍ଜନ କରୁଥିଲି। ମନରଞ୍ଜନ କରୁଥିଲି ବର୍ତ୍ତମାନ ଯାଉଅଛି ଲିଖନ କାର୍ଯ୍ୟ ଆରମ୍ଭ କରିବି। ଭାବିଚି କାଲି ଛୁଟି ଅଛି କାଲି ଛୁଟି ମ ମାନେ ଶନିବାର ଦିନ ଯିବା ପୂର୍ବରୁ ଯେମିତି ମୋର ସବୁ ଲେଖନ କାର୍ଯ୍ୟ ସରିଯାଇଥିବ।
ଆଜ୍ଞା ଆଜ୍ଞା ଆପଣ ଆଜ୍ଞା ଆପଣ ସେଇ ଆପଣ ସେଇ ଭାବ ସହିତ ରୁହନ୍ତୁ। ଆପଣ ଦୁନିଆଁରେ ବୋହୁତ ଆଗକୁ ଯିବେ। ଆପଣଙ୍କୁ ମୋର ଆପଣଙ୍କ ମୋର ଆଶୀର୍ବାଦ ଅଛି। ମୁଁ ଆପଣଙ୍କ ସାନ ଭାଇ ଅଛି। ଆପଣଙ୍କ ଆଶୀର୍ବାଦ ଅଛି।
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଭଲ ପାଇବା ଏମିତି ରହିଲେ ଭଲ ଆଉ। ଚାଲୁ ଚାଲୁ ସଂସ୍ଥା ଚାଲୁ।
ଆଜ୍ଞା ଭାଇ ତୁ ମୁଁ ଏଇନା ବସିକି ଲେଖୁଛି ମୁଁ ଆଜ୍ଞା। ହଁ ମୁଇଁ ନା ବସି ଲେଖୁଚି ଆଜ୍ଞା ମୁଁ ଲେଖୁଚି ଏଇନା ମୁଭିଙ୍ଗ ପ୍ରାୟେ ଲଞ୍ଚ ସେ ପଇସା ଟା ଆଜି ଆମର ଦୀୟ ଦ୍ଵିତୀୟ ପକ୍ଷରେ କ୍ଲାସ ହୋଇଥିଲା। ମାନେ ପଢା ହେଇଥିଲା।
ଦ୍ଵିତୀୟ ଶ୍ରେଣୀରେ ପଢା ହେଉଥିଲା। ବାକି ସବୁ ଲେଖି ଦେଇଛନ୍ତି ଆପଣ ଟିକେ ଆଗରେ ଅଛନ୍ତି। ଆପଣ ଭିଡ ଠାରୁ ଟିକେ ଆଗରେ ଅଛନ୍ତି ଆପଣ ସବୁବେଳେ ଲେଖା ଲେଖି କାର୍ଯ୍ୟରେ ସ ସବା ସର୍ବଦା ଅଗ୍ର ଶ୍ରେଣୀରେ ରୁହନ୍ତି।
ଆଜ୍ଞା ମୋତେ ଲେଖି ଲେଖିକା ପା ମତେ ଆଜ୍ଞା।
ପୂର୍ବ ବର୍ଷ ପୂର୍ବ ବର୍ଷ ବି ଆପଣ ସମ୍ପୂର୍ଣ୍ଣ ରୂପେ ଦ୍ରୁ ତ ଗତିରେ ମାଡି ଚାଲିଥିଲେ ମୁଁ ଟିକେ କଛପ ଗ ତିରେ ଧୀରେ ଧୀରେ ଯିବା ଏଥୁରୁ ମତେ ଟିକେ ଲାଷ୍ଟ କୁ ଭଲ କିନ୍ତୁ ଅସୁବି ଧା ହେଲା ତ ମୁଁ ଭାବିଚି ଭଲ କି ଅସୁବିଧା ହେଲା ଏପରି ଅସୁବିଧା ମୁଁ କା କୋଉ ଶତ୍ରୁକୁ ବି ନହୋଉ। ମାନେ ଆପଣ ବିଶ୍ଵାସ କରିବେନି ଆଜ୍ଞା। ମୁଁ ବର୍ତ୍ତମାନ ମାନେ ଟାଙ୍କେ ପାଣି ପିଇଦେଲା ଭଳିଆ ଅସୁବିଧା ମାନେ ପୁରା ବ୍ୟସ୍ତ। ପୁରା ବ୍ୟସ୍ତ କାରଣ ସମୟ ଗଢଡିି ଯାଉଛି। ପରୀକ୍ଷା ବି ମୁଣ୍ଡ ଉପରେ ଥିଲା ପରୀକ୍ଷା ପାଇଁ ପଠନ କାର୍ଯ୍ୟ କରିବାର ଅଛି କିନ୍ତୁ ଲିଖନ କାର୍ଯ୍ୟ ଯୋଉଟା ବି କରିକି ଆମକୁ ଆମ ଗୁରୁଜୀ ଙ୍କୁ ଙ୍କ ପାଖରେ
ଆଜ୍ଞା।
ଦେଇଦବାର ଥିଲା ତାଙ୍କର ବି ସେ ଦିନ ଧାର୍ଯ୍ୟ କରି ଥିଲେ ସମୟ ଧାର୍ଯ୍ୟ କରିଥିଲେ ମୋର ଏପରି ପରିସ୍ଥିତି ଆସିଥିଲା ମୁଁ ସମୟ ପୂର୍ବରୁ ଦବା ପାଇଁ ବହୁତ ଚେଷ୍ଟା କରିଥିଲି ପ୍ରାଣପଣେ ଚିଷ୍ଟିତ ମୋର ଅନ୍ୟ ବନ୍ଧୁ ମାନ ବି ମଧ୍ୟ ଅଳ୍ପ ଅଳ୍ପ କରି ଟିକେ ସାହାଯ୍ୟ କଲେ ଆଜି ମୁଁ ସେମାନଙ୍କ ପାଇଁ ଟିକେ ଋଣୀ ସେମାନଙ୍କ ପାଖରେ ମୋର ବି ଋଣୀ ଅଛି କିନ୍ତୁ ଭାରି ବହୁତ କଷ୍ଟ ହେଇଥିଲା ଆଜ୍ଞା ଲାଗି ପଡି ମୁଁ ଲେଖିଥିଲି ଆ ଆଜ୍ଞା ଲାଗି ପଡି ପଡି ଲାଗି ଲାଗି ପଡି ମୁଁ ଲେଖିଥିଲି। କିନ୍ତୁ ସବୁ ଠିକ ହେଲା ଆମେ ସମୟ ପୂର୍ବରୁ ଦେଇଦେଲୁ ସେଇଦିନ ଯାଇକି ଆମେ ଆମ କଲେଜ ଟିରେ ଲେଖୁଥିଲୁ କଲେଜରେ
ଆଜ୍ଞା।
କିନ୍ତୁ ଆପଣ ମନେଥିବେ, ପରୀକ୍ଷା ସମୟରେ ଏ ବନ୍ଧୁ ଅତି କଡା ଇଏରେ ଗାଲି ଶୁଣିଥିବେ ଆପଣ ଦେଖିଥିବେ, ଏଇ ଲିଖନ କାର୍ଯ୍ୟକୁ ନେଇକି ତାଙ୍କ ସହ ଏମିତି ହିଁ ହବା ଉଚିତ। ଉଚିତ୍ ତାଙ୍କ ସହ ଏମିତି ହିଁ ହବା ଉଚିତ, ଏମିତି କହିବାନି କିନ୍ତୁ କଣ କରିବା ଏମିତି କହିବାକୁ ପଡିବ, ଆଉ ଆଉ ଆପଣ କଣ ଖାଇଥିଲେ ଆପଣ କଣ ଆଉ କଣ ଖାଇଥିଲେ
ମୁଁ ଆଜ୍ଞା ଆସିକି ଘରୁ କିଛି ଖାଇନଥିଲି, ଯାହା ଖାଇକି ଆସିଥିଲି ମୁଁ ଓଟସ୍ ଖାଇଥିଲି। ଫିଲ ଓଟ୍ସ।
ଆଜ୍ଞା।
ଏବେ ଭାତ ଖାଇବି ଭାବୁଛି ଆଉ ରାତି ଖଟିକାରେ ଭାତ ଖାଇବି।
ଓ ରାତ୍ର ଭୋଜନରେ, ଆପଣ ଅନ୍ନ ରାତ୍ର ଭୋଜନରେ ଆପଣ ଅନ୍ନ ଗ୍ରହଣ କରିବେ। ଅର୍ଣ୍ଣମୟୀ ପିଣ୍ଡ ଆଉ ଆପଣ ଯାହା ଭାବିବେ, ଅର୍ଣ୍ଣମୟୀ ପିଣ୍ଡ।
ଆଜ୍ଞ ମୁ ତିକେ ରୀରେ ପଖାଳ ଅନ୍ନ ସହିତ ଚୁନ ଚଚୁ ଚୁଚୁନ ଆଳୁ ଭଜା ଖାଇବି।
ଆଃ ଆଃ ସ୍ବର୍ଗ। ଏଠାରୁ ଆଉ ଟିକେ ପିଆଜ ଟିକେ ଲଙ୍କା ଟିକେ ଯଦି ଆଜି ଏକାଦଶୀ ଟି ପିଆଜ। ଖାଇହବନି ଆପଣ ଚାହିଁଲେ ଖାଇପାରିବେ, ଆପଣଙ୍କର କିଛି ନାହିଁ। ଏଇଟା ଆଜି ଏକାଦଶୀ ଠି ତ ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ ପିଆଜ ରସୁଣ କଣ ମୁଁ ସ୍ପର୍ଶ କରିବା ଦୂରର କଥା। ପିଆଜ ର ଶୁଣ ସ୍ପର୍ଶ କରିବା ଦୂର କଥା, ମୁଁ ଭାବିବି ନାହିଁ ଅରୁ ଅର୍ଣ ଆଜି ମୁଁ ଖରାପ ମଧ୍ୟାହ୍ନ ଭୋଜନରେ ଆପଣ ଜାଣିଥିବେ ମୁଁ ଜଲଦି ପଳେଇ ଆସିଥିଲି, ମୋର ଉଁ ମୁଁ ପି ସିଂଙ୍କ ପୁତ୍ର ଆସିଥିଲେ ତ ମୁଁ ବା ବାଟରେ ଗଲା ବେଳକୁ ତାଙ୍କ ପାଇଁ କିଛି ଭୋଜନ ନେଇଥିଲି, ଅ ମିଠା ଜିନିଷ। କିଛି ମିଠା ଜିନିଷ ନେଇଥିଲି, ସେ ମିଠା ଟିକେ ଖାଇଲେ। ମଧ୍ୟାହ୍ନ ଭୋଜନ ଗ୍ରହଣ କରିସାରିଲା ଆଜି ମଧ୍ୟାହନ ଭୋଜନରେ ଆମର ଅରୁଆର୍ଣ ହରଡ଼ ଡାଲି ଆଳୁ। ପୋଟଳ ଆଳୁ ତରକାରୀ ବିନା ପିଆଜ ରସୁଣ ରେ ବଟା ମସଲା ତାପରେ ମୋର ଟିକେ କାକୁଡି ଟମାଟୋ ଦହି ଟିକେ ଛୋଟ ଆମ୍ବ କସିିଆ ଅଦା ହେଛି ଗୋଟିଏ ସାଲାଡ ପ୍ରସ୍ତୁତ ହେଇଥିଲା ଏବଂ ଖାଦ୍ୟ ସରିବା ପରେ ଆମ୍ବ ଟିକେ ସେବନ କଲେ।
ଆଜ୍ଞା ଶୁଣନ୍ତୁ, ହ୍ୟାଲୋ ଏବେ ଆପଣ ଯାଇପାରିବେ। ଏବେ ଆପଣ ସବିଚ୍ଛାରେ ଆଜ୍ଞା ଏବେ ଆପଣ ସବିଚ୍ଛାରେ ଯାଇପାରିବେ
ଆଜ୍ଞା। ହଉ ଧନ୍ୟବାଦ ବନ୍ଧୁ, ମୁଁ ଆପଣଙ୍କୁ କାଲି ସମ୍ପର୍କ କରିବି ଆଞା।
ଆଜ୍ଞା। ଜୟ ଜଗନ୍ନାଥ ଜୟ ଜଗନ୍ନାଥ।